ହ୍ୟାଲୋ।
କୁହନ୍ତୁ?
ନାଇଁ ଆପଣଙ୍କ ବିଷୟରେ ଆଉ କଣ ଜାଣିଛନ୍ତି କୁହନ୍ତୁ?
ଆମ କେଉଝର ଆଡ଼େ କେବେ ଆସିଛନ୍ତି।
ଆଜ୍ଞା।
ଏ ଯୋଉ ଆମ କେଉଁଝର ପୁରା ପପର ଯୋଉ କେଉଁଝର ଘଟଗାଁ
ଘଟଗା ଯାଇଥିଲି ମାନେ ଦୁଇ ହଜାର ତେଇଶି ତେଇଶି ରେ ବଧେ ଯାଇଥିଲି ତେଇଶି ଡିସେମ୍ବର ମାସରେ ହିଁ ଯାଇଥିଲି। ଏ ପିକନିକ ଯାଇଥିଲ ଆମ ଘରୁ କିନ୍ତୁ ଏବେ
ସ୍କୁଲ ୟେ ରେ?
ଆଜ୍ଞା।
ସ୍କୁଲ ଏ ନା ଘର ପିକନିକ୍?
ନାଇଁ ଆମେ ଘରେ ପିକନିକ୍ ଯାଇଥିଲୁ। ସ୍କୁଲରେ ତ ପିକ୍ନିକ ଆମେ ଯୋଉ ସ୍କୁଲରେପଢୁଚୁ ତ ସେଇଠି ତ ପିକ୍ନିକ ଯାଆନ୍ତିନି କୋଚିଂରେ ଯାଆନ୍ତି। କୋଚିଂରେ ଯାଆନ୍ତି ଯେ, କୋଚିଂ ରୁ ପୁରୀ ଯାଇଥିଲି।
ଆଜ୍ଞା।
ତ ନହଲେ ଆମେ ଆମ ପରିବାର ମାନେ ପରିବାର ଭିତରେ ମାନେ କଣ କୁହନି ସବୁବେଳେ ଘରେ କାମଧନ୍ଦା ମାନେ ମା ମାନଙ୍କ କଥା କହୁଛି ସବୁବେଳେ ଘରେ କାମଧନ୍ଦା କରନ୍ତି। ବାହାରକୁ ଯିବେ ତ ସାଙ୍ଗ ବୁଲି ପାରିବେନି ମନ ଇଚ୍ଛା। ତ ଦର୍ଶନୀୟ ସ୍ଥାନକୁ କିଛି ଯାଇ ପାରନ୍ତିନି ତ ବର୍ଷକୁ ଥରେ ତ ଯାହାହେଲେ ତ ସମୟ ବାହାର କରିକି ଯିବାକୁ ପଡିବ ନା
ହୁଁ। ଆପଣ ଏଠି ଆସିଲେ ଯିବା ପାଇଁ। ଆପଣ ଯୋଉ ଘଟଗାଁ ଆସିଥିଲେ
ଆଜ୍ଞା।
ଆପଣ ଯୋଉ ଘଟଣା ଆସିଥିଲେ ଭଲ ଜାଗା ନା ନା କୁଳା ଜାଗା ତମକୁ ମୁଁ ଲାଗିଲା।
ନାଇଁ ନାଇଁ ଦର୍ଶନୀୟ ସ୍ଥାନ ଯେହେତୁ ତ ଭଲ କହିବାକୁ ତ ପଡିବ ନା? ତ ଭଲ ହେଇଥାଉ ବା ଖରାପ ହେଇଥାଉ।
ଦେ ସ୍ ନାନହାରହାର ବଡ଼ ହହାର ଗୁ।
ନାଇଁ ସେ ସେଆଡେ ଯାଇନି କଣ କୁହନି ଯୋଉ ଆମ ଗାଁରେ ଯୋଉ ସରି ତାରିଣୀ କଥା କହୁଛି ତାରିଣୀ ତ
ହୁଁ
ଆମର ଢେଙ୍କାନାଳ ଜିଲ୍ଲାରେ ତ ଏତେ ପ୍ରସିଦ୍ଧ ନୁହେଁ ନା କେଉଁଝର ତାରଣୀ ହେଲା ପ୍ରସିଦ୍ଧ। ତ ସେଥିପାଇଁ ପ୍ରସିଦ୍ଧ। କରିଛନ୍ତି ମାନେ ତା ତାର କୌଣସି ମାନେ ଭଲ ଗୁଣ ଥିବ ଭଲ ଦର୍ଶନୀୟ ସ୍ଥା ସ୍ଥାନ ବି ହେଇଥିବ ନା ତ ଖରାପ କହିବୁ କେମିତି?
ଆଜ୍ଞା।
ଭଲ ହଉ ବା ଖ ଶୁଣନ୍ତୁ? ଭଲ ଭଲ ହଉ ବା ଖରାପ ହଉ ତ ଜଣକୁ ଭଲ କହିଲେ ହିଁ ମାନେ ଆପଣଙ୍କ ଡିଷ୍ଟ୍ରିକ୍ଟ ଯେହେତୁ ମୁଁ ଯଦି ଭଲ ନ କହିବି। ଆପଣ କଣ କହିବେ ଆପଣ ତମ ଜିଲ୍ଲା ତ କିଛି ନାହିଁ ଯାଜ ମାନେ ଯାଜପୁରିଆ କହୁଛି। ଢେଙ୍କାନାଳ ତ କିଛି ନାହି କିନ୍ତୁ ଖରାପ କହିଦେଉଛନ୍ତି ହଁ ଖରାପ ହେଲେ ହଉ ଆମ ଗାଁ ଆମର ଢେଙ୍କ ଆମ ଯୋଉ କେଉଁଝରକୁ ଆସିବନି ତ ଖରାପ ତ ମନ ଭିତରେ ଥାଉ କିନ୍ତୁ ଭଲ ଟା କହିବାକୁ ହିଁ ପଡିବ?
ଆଜ୍ଞା ଯୋଉ ପାହାଡ ପର୍ବ ଦେଖିଛନ୍ତି କେଉଁ କେଉଁଝର?
ନାଇଁ ଏଠି ଆମେ ସରି ଆମେ କେଉଁଝର ଯାଇଥିଲୁ ମାନେ ଜାଗା କିଛି ବୁଲିବାକୁ ଯାଇଥିଲା ନା ତା ପାହାଡ ପର୍ବତ ବୁଲିବାକୁ ଟାଇମ କୋଉ ହବ କି?
ଆଜ୍ଞା ମାନେ ଆସିଥିଲେ ଫେଣି ପଳେଇଲେ ନୁହେ କି? ଆସିଥିଲେ ତାର ପଳେଇଲେ ନୁଁହେ କି ସାଙ୍ଗସାଙ୍ଗ
ହ୍ୟାଲୋ ହଁ ଆସ୍ ଗଲୁ ତାରେଣୀ ହଁ ଗଲୁ ତାରିଣୀ ନା ନା ଗୋଟେ ଦିନ ନା ତାରିଣୀ ବୁଲିଲୁ ସେ ପାଖ ଆଖରେ ଆଉ କିଛି ମନ୍ଦିର ବୁଲିଲୁ।
ଆଜ୍ଞା।
ଯୋଉ ଦେଓଗାଁ ପାବାନ୍ ଦେଓଗାଁ ବି ଯାଇଥିଲୁ।
ଦେଓ ଗାଁ ବି ଆସିଥିଲେ। ଦେଓ ଗାଁ ବି ଆସିଥିଲେ। ଦେଓ ପାଖରୁ ପାଞ୍ଚ କିଲୋମିଟର୍ ଆମ ଘର ଟା।
ହଁ।
ଦେଓ ଗାଁ ପାଖରୁ ସିଧା ରୋଡ।
ହଁ ହଁ ସେଇ ଦେଓ ଗାଁ ପାଖରୁ ମାମୁଁ ଘର ଟା ବି ପାଖ ସେଇ ଚାରି ପାଞ୍ଚ କିଲୋମିଟର ଭିତରେ ହିଁ ହବ କି ବୋଧେ କଣ? ସେ ପାଖ ମୋ ବୋଉ କହୁ ମାନେ ଘରେ କହୁଥିଲେ କି ଯିବାକୁ ମାମୁଁ ଘରୁକୁ ଆମେ କିନ୍ତୁ ପୁରା ବୋଲୋର୍ ରେ ପୁରା ବହେ ଲୋକ ଯାଇଥିଲୁ ନା ତ ହଇରାଣ ହେଇଯିବେ ତ ସେଇଥିପାଇଁ ଗଲୁନି ଆଉ। କିନ୍ତୁ ଏବେ ପିଇସିର ହାତ ଫ୍ରାକ୍ଚର ହେଇଛି।
ଆଜ୍ଞା।
ଫ୍ରାକ୍ଚର ହେଇଛି ନା ପୁରା ପୁରା ଭାଙ୍ଗି ଯାଇଛି ମାନେ ଯୋଉ ବାହା ତ ଯୋଉ ମାନେ ଯୋଉଠି ଚୁଡି ଲଗାନ୍ତିନି ନା ସେଇ ସେଇଠି ମାନେ ସେଇଠି ଟୋଟାଲି ମାନେ ଦିଟାଙ୍କ ହାଡ ହିଁ ଭାଙ୍ଗି ଯାଇଛି ପିଲାଟା ମାନେ ହାତଟା ଖାଲି ହଲ ହଲ ହଉଛି। ତ ଆଜି ବଡବାପା ଘର ଗଲେ ଦେଖିବାକୁ ଅଳକି। ଆମେ ମୋ ଆମର ଜୀ ମୋ ବୋଉ ମୋ ବୋଉ କିଏ ଦେଖିବା କିଏ ଯିବେ ଆଉ।
ଆଜ୍ଞା। ଆପଣ ଆସିବେନି?
ବାପା ତ ଆମର ତ ବିଲ କାମରେ ଲାଗିଚି ନା ଏବେ ତ ଚାଷ ବାସ ଲାଗିଚି ତ ବାପା ଏଇନା ଚାଷ ଦେଖିଲେ ମୋ ମମିର ମୋର ଯିବୁ। ଦେଖିଆ ବସ୍ ରେ ଯାଇପାରୁ।
ଆଜ୍ଞା। ଆପଣ ଙ୍କ ଆଡେ ମେଘ ଫେଘ ହଉଚି ନା ନା ନାହିଁ?
ନାଇଁ କାଲି ଜୋରେ ବର୍ଷା ହେଇଥିଲା।
କେତେ ଘଣ୍ଟା?
ତଥାବି ଚାର୍ ସାଢେ ତିନିଟା ବେଳୁ ହେଲା ପାଞ୍ଚଟା ସାଢେ ପାଞ୍ଚଟା ପର୍ଯ୍ୟନ୍ତ, ବଢିଆ ଲାଗିଲା ପୁରା।
ବଢିଆ ଲାଗିଲା। ଗରମ ଲାଗୁଥିଲା ଥଣ୍ଡା ଲାଗିଥିବ।
ହଁ। ଯୋଉ ଗରମ ହଉଚି ଖାଲି କଣ କୁହନି ମୁଁ କଲେଜ ଯୋଉ ଆସିଲା ବେଳୁ
ଆଜ୍ଞା।
ଯୋଉ ଗରମ ଆଉ ସହି ହେଲାନି। ପୁଣି ଏମତିରେ ବି କ୍ଲାସରେ କଣ କହିଲେ?
ତମେ କଲେଜ ପଢ଼ୁଚ କି?
ହଁ ପ୍ଲସ୍ ଥ୍ରୀ କରୁଚି ପା।
ଆଜ୍ଞା।
ତ ଯୋଉ କ୍ଲାସ କଲା ବେଳେ ଲାଇନ ବି କଟ୍ ମାନେ ଅପ୍ ଡାଉନ ହଉଥିଲା ନା।
ଆଜ୍ଞା।
ତ ସେଥିପାଇଁ ଏ କ୍ଲାସ୍ ରେ ବି କୋଉ ମନ ଲାଗୁଚି ଗରମ ତ ଏମତି ଜୋରେ ହଉଚି ମାନେ କଲେଜ୍ ମାନେ ତ ଗୋଟେ ଦିଟା ଛୁଆ ନଥିବେ ନା ଟୋଟାଲି ପୁରା ବେଞ୍ଚ ଫୁଲ୍ ହେଇଥିବ।
ଆଜ୍ଞା।
ତ ଲାଇନ ନାହିଁ, ଇଆଡେ ମେଞ୍ଚାଏ ପିଲା ତାଙ୍କ ଗହଳି ଭିତରେ ପୁଣି ଯୋଉ ତାଙ୍କ ନିସ୍ ନିଃଶ୍ୱାସ ପ୍ରଶ୍ୱାସରେ ପୁଣି ଅଧିକ ଗରମ ପୁରା ପୁରା ରୁମ୍ ଟା ପୁରା ଗ୍ୟାସ୍ ହେଇଯାଉଚି।
ଆଜ୍ଞା।
ତ କାଲି ମ୍ୟାମ୍ କୁ କହିକି ପଳେଇ ଆସିଲୁ। ତାପରେ ଆସିଲୁ ତ ସାଙ୍ଗେ ସାଙ୍ଗେ ବାରଟା ରେ ବସ୍ ଥିଲା, ଘରକୁ ସାଢେ ବାରଟା ରୁ ପନ୍ଦର ମିନିଟ ଦଶ ମିନିଟ୍ ଲାଗିବ। ଆମ ଘରକୁ ଆସିବାକୁ। ମାନେ ଭୁବନ ବାଜିରାଉତ କଲେଜରେ ଆମକୁ ଦଶ ମିନିଟ ଲାଗିବ। ଆସି ସାଙ୍ଗେ ସାଙ୍ଗେ ସାଙ୍ଗେ ସାଙ୍ଗେ ପୁରା ଖାଇ ପିକି ପୁରା ଫ୍ଲାଟ୍।
ତାପରେ ଶୋଇପଡିଥିବେ।
ହଁ। ତାପରେ ତ ଉଠିଲା ବେଳକୁ ତ ବର୍ଷା। ବର୍ଷା ଉଠେଇଚି ମସ୍ତ ଲାଗିଲା ବାହାରେ ବୁଲିଲୁ। ଟିକେ ଟିକେ ସମୟ ଯାଇଚି କି ନାଇଁ ତ ବର୍ଷା ପକେଇଲା।
ଆଜ୍ଞା। ବର୍ଷାରେ କେବେ ଭିଜିଛନ୍ତି?
ହଁ ବହୁତ୍। ମୁଁ କାଲି ତିନ୍ତିଚି। ସବୁଦିନି, ବର୍ଷା ହବ ତ ବାହାନା କରିକି ତି ନ୍ତି ବାଟା ସାରା।
ଘଣ୍ଟେ ଦି ଘଣ୍ଟା?
ନାଇଁ ଘଣ୍ଟେ ଦିଘଣ୍ଟା ମରିବି ନା କଣ।
ଆ।
ଏମିତି ମାନେ ବର୍ଷା ହଉ, କଣ କହିଲେ?
ଆରେ ବର୍ଷାରେ ଇଏ ହଉଛ ଯଦି ଜର ହେଇଗଲା?
ମେଡିସିନ ଯଦି ଜର ନହେଲା, ମେଡିସିନ ଷ୍ଟୋର ଯୋଉ ଦେଇଛନ୍ତି ଯୋଉ ଦୋକାନ ଦେଇନାହାନ୍ତି କି? ସେମାନେ ନହେଲେ ମରନ୍ତୁ ନହେଲେ। ଜର ହେଲେ ସିନା ତାଙ୍କଠୁ କିଣିବୁ, ତାଙ୍କଠୁ କିଣିଲେ ସିନା ତାଙ୍କ ବେପାରଟା ହବ।
ଆଜ୍ଞା।
ନହେଲେ ନାଇ ସେମାନେ ପୁଣି ଗରିବ ହେଇଯିବେ ଯେ, ତାଙ୍କ ଯୋଉ ମେଡିସିନ ସେରା ପୁଣି ଡେଟ୍ ପଳେଇବ।
ଆଜ୍ଞା କଣ ଖାଇଥିଲନା ନା ଖାଇନାହାନ୍ତି?
ଖରାପ କର, କଣ କହିଲେ?
ଆଜ୍ଞା ଖାଇସାରିଲେ ନା ଖାଇନାହାନ୍ତି? ଖାଇସାରିଲେ ନା ଖାଇନାହାନ୍ତି?
ହଁ ଯୋଉ ଚକୁଳିକୁ ଚଟଣି ଖାଇଥିଲି, ଖାଇନି
ଆଜ୍ଞା ଚକୁଳିଟା ଆପଣ କରିଥିଲେ ନା ନା ମା?
ନାଁ ନାଁ ଘରେ କରିଥିଲା ଦିଦି କରିଥିଲା। ଆଜ୍ଞା।
ଦିଦି କରିଥିଲେ, ଆପଣ ଶିଖିଛନ୍ତି ତ?
ହଁ ଶିଖିଛି। ଦି ଦି ଦେଖନ୍ତୁ, ଯଦି ରୋଷେଇ କରିବୁ ହେଲା କି ଥରେ ଯଦି ହଁ ଦିନ ଅଧିଆ କାଁ ଭା ଠିକ୍ ଅଛି, ଯଦି ସବୁଦିନ ରୋଷେଇ କରିବାକୁ ବସି ପଡିବୁ ସବୁଦିନ କହିବେ ରୋଷେଇ କର, ନ କଲେ ଘରେ ଗେଜେରେ ଗେଜେରେ ହେବେ। ତ ଗାଲେଇ ଗାଲେଇ ଦେଲେ ସେମାନେ ନି ଜେ ହିଁ କରିବେ ଆଉ କହିଆକୁ, ମାନେ ରୋଷେଇ କର ବୋଲି ଆଉ କହିବେନି। ତ ସେଇଥିପାଇଁ ମତେ ରୋଷେଇ କରିବାକୁ କହି, କଣ କହିଲେ?
ମୁଁ କହିଲି ଚାଲାକ୍ ଟିକେ ଅଛ ବୋଧେ ବେଶୀ?
ହଁ ପ୍ରବଳ। ମାନେ କଣ କୁହନି ଯଦି ରୋଷେଇ କରିବାକୁ କହିବେ, କହିବେ ମାନୁଆ ଗଲୁ ଟିକେ ରୋଷେଇ କରିଦବୁ। ଅ ମାନେ ଏଇଟା କରିଦେ ସେଇଟା କରିଦେ ଯେଦି ଚୁପଚାପ ହେଇକି ଯଦି କରିଦେଲୁ, ତ ଆହୁରି ବତେଇବେ। ତ ଯଦି ଗାଲୁ ଗାଲୁ କରି ଯଦି ରହିଗଲୁ ତ ଆଉ ବତେଇବେନି, ନିଜେ ନିଜେ କରିବେ।
ଆପଣଙ୍କ ଡାକ ନାଁ ଟା ମାନସି?
ହଁ ଡାକନ୍ତି କିନ୍ତୁ ଘରେ ମାନୁଆ ଡାକନ୍ତି।
ଉଁ - ହୁଁ। ଆଉ ସକାଳୁ କଣ ଖାଇଥିଲେ?
ସକାଳେ କେଇଥର କହିବି, ସେଇ ଚକୁଳିକୁ ଚଟଣି ଖାଇଥିଲି।
ଆଉ ଏବେ ଗାଧେଇ ଖାଇନାହାଁନ୍ତି କି?
ନା ଖାଇନି ଖାଇବି ଆଉ, ସେତିକି ବେଡୁ ତ କଥା ହଉଛି ହଉଛି।
କେତେ ଜଣଙ୍କ ସହ କଥା ହେଲଣି?
କଣ କହିଲେ?
ମୁଁ କହିଲି କେତେ ଜଣଙ୍କ ସହ କଥା ହେଲଣି?
ଏମିତି ମୋର ତ କଲ୍ ମୋ ଆଡୁ ଯାଉନଥିଲା, କିନ୍ତୁ ଆଜି ଏ ଫାଷ୍ଟ ଆସିଛି ନା ମାନେ ତମ ସାଙ୍ଗ ହିଁ କିଏ ଗୋଟେ କହିଥିଲା ମତେ ମ, ଯିଏ ମାନେ ହଳଦିଆ କଲର ଡି ହଳଦିଆ କଲର କାହାର ଗୋଟେ ଫଟୋ ରଖିଛନ୍ତି ମ, ଗୋଟେ କ୍ରିକେଟ ଉମ କ୍ରିକେଟ ଫଟୋ ରଖାହେଇଛି।
ଆଜ୍ଞା।
ତ ସେଇ ଭାଇ ହିଁ ମତେ କହିଲେ, ମାନେ ତାଙ୍କ ସହିତ କାଲି ଫାଷ୍ଟ ହଁ କାଲି ଫାଷ୍ଟ ସେ ତାଙ୍କ ଆଡୁ ମାନେ ମେସେଜ କରିଥିଲେ ମାନେ ଗ୍ରୁପରେ। କରିଥିଲେ ତ ମୁଁ କହିଲି ମୁଁ କହିଲି ହଁ ଫ୍ରି ଅଛି ସେ କଲ କରିଥିଲେ ତାଙ୍କ ସହିତ କଥା ହେଇଥିଲି।
କାଲି ଚାରଟାବେଳେ ତାଙ୍କ ସହିତ କଥା ହେଇଥିଲି, ଆଜି ସକାଳେ କଥା ହେଇଥିଲି। ସେ ଭାଇ କହିଲେ, ମୁଁ କହିଲି ନା ମୋର ଏମତି ଏମତି ପ୍ରୋବ୍ଲେମ ହଉଛି ତ ସେ ଭାଇ କହିଲେ ମୁଁ କହିଦେବି ତାଙ୍କ କତିକି ମାନେ ତାଙ୍କ କତିକି କଲ କଲି ସେ ମତେ କହିଦେଲେ ଏମିତି କର ତମର ହବ ତ ସେ ଭାଇ କହିଦେଲାଠୁ ମୋର ହେଲା ତ ମୁଁ ନା ମୋର ଆସିନା ପାଂ ପାଞ୍ଚଟା ଆସିଛି ନା। ତ ସେଥିପାଇଁ ପାଞ୍ଚଟା ଟାକୁ ଫୁଲଫିଲ କରିବାକୁ ଚେଷ୍ଟା କରୁଛି ଆଉ।
ପାଞ୍ଚଟା ସରିଛି ନା ସରିନି?
ସରିନି ସରିବ ଆଉ।
ଆହୁରି କେଟା ଅଛି?
ଆଉ ଗୋଟେ ଅଛି ଚେଷ୍ଟା ଚାଲିଛି ଦେଖିବା, ହଁ।
ହଁ ମୋର ତ ସନ୍ଧ୍ୟାବେଳେ ଆସିବ ପାଞ୍ଚଟା କାହିଁକିନା ମୁଁ କାଲି ସନ୍ଧ୍ୟାବେଳେ ଖୋଲିଲି ନା।
ତମର ଟୋଟାଲି ଆସିନି?
ମୁଁ ପା କାଲି ସନ୍ଧ୍ୟାବେଳେ ଖୋଲିଲି ବୋଲି ଆସିନି ଆଜି ସନ୍ଧ୍ୟା ବେଳକୁ ଆସିବ।
ଓହୋ ମାନେ ତମ ଆଡୁ କଲ୍ କରି ତାହେଲେ ହଉନି।
ହୁଁ।
ଆଚ୍ଛା।
ନାଇଁ ମୁଁ ସେଇଠି କହୁଥିଲି କଲ କରିଥିଲେ।
ଓହୋ ମତେ ସେ ଭାଇ ଯଦି ନକହିଥାନ୍ତେ ମୋର କଁ ହେଇଥାନ୍ତା କି ମୁଁ ସାଙ୍ଗେ ସାଙ୍ଗେ ମାନେ କଲି। ତ ସାଙ୍ଗେ ସାଙ୍ଗେ ମୋର ହେଇଗଲା।
କଲ ସାଙ୍ଗେ ସାଙ୍ଗେ ହେଲା।
ହଁ ସେ ସେ ଭାଇ ମତେ କହିଦେଲେ ଏମିତି କର ହବ ତ ମୁଁ କଲାଠୁ ମୋର ସାଙ୍ଗେ ସାଙ୍ଗେ ହିଁ ହେଇଗଲା।
ଭୁବନାକୁ ଯୋଉ ଯୋଉ ଭୁବନାକୁ କି ଗୋଟେ ନାଇଁ ନା କଣ ତ ଏଟା? କଣ ଗୋଟେ। ଏଇ ଯୋଉ ଭୁବନ ଆକୁ ଗୋଟେ ବଡ ଜାଗା ଟା ଯୋଉ କଣଟା ଗୋଟେ ଅଛି ଯା। ନାହିଁ ସେ ଭୁବନ ଭଳିଆ ନାଁଟେ କଣ?
କପିଳାସ କଥା କହୁଛନ୍ତି ନା କଣ କହୁଛନ୍ତି?
ନା ଭୁବନ ଆଡେ ତ କପିଳାସ ଅଛି ଆମେ ଜାଣିଛୁ। ଭୁବନ ଆଗକୁ କଣ ଗୋଟେ ନାଇଁ ନା ସେ ଭୁବନ ଭଳିଆ ଗୋଟେ ଫେମସ ଜାଗାଟେ। ସେ ବହୁତ ବାଟ ହବ କଣ ଏଟା ନାଁ ଟା ମନ ପଡୁନି। ସିଏ ତ ମାନେ ସେଇ ସହର ଭଳିଆ ଜାଗା ଟେ।
କାମାକ୍ଷାନଗର କି? କାମାକ୍ଷାନଗର ତ ଆହୁରି ତ ବହୁତ ବାଟ।
ତାଲଚେର ତାଲଚେର।
ହଁ ତାଲଚେର।
ତାଲଚେର କେବେ ଯାଇଛନ୍ତି?
ତାଲଚେରେ ଦାଦା ରହୁଛନ୍ତି। ଦାଦା ବୋଲି ମୋ ନିଜ ଦାଦା ନୁହଁ କିନ୍ତୁ ମୋ ଜେଜେ ତାଙ୍କ ତାଙ୍କ ମାନେ ମୋ ଜେଜେ ର ଦି ଭାଇ ସେମାନେ ମୋ ଜେଜେ ତାଙ୍କ ଦାଦାଙ୍କ ବାପା ଯିଏ ଦି ଭାଇ। ସେମାନେ ହଉଛନ୍ତି ତାଙ୍କ ଘରକୁ ଯାଇନି କେବେ। ଡାକୁଥିଲେ ଯେ ଗଲିନି ତ ନା ପଢା ପଢି ଚାଲିଛି ନା। ପଢ଼ା ପଢ଼ି ସରୁ କୋଉଦିନ ଯିବା ଆଉ। ଆ କଣ କହୁଛ ନା ମୋ ଟାଇମ୍ ହେଇଗଲାଣି। ଟା-ହଁ, ହଁ ହଉ ରଖୁଛି ମୁଁ।
ଧନ୍ୟବାଦ।
କାଟୁଚି? ହ୍ୟାଲୋ।